ହାଲୋ।
କଣ କରୁଚୁ?
ବସିଚି ଆପଣ କଣ କରୁଚନ୍ତି?
ଏଇ ଗଡ ପଡ ହଉଚି ଆଉ। ଖିଆ ପିଆ ସରିଲାଣି?
ହଁ ଖିଆ ପିଆ ସରିଲାଣି। ଆପଣଙ୍କର?
ହଁ ସେ ସରିଲାଣି ଜଷ୍ଟ୍ ସରିଲା ସାଙ୍ଗେ ସାଙ୍ଗେ।
ଓହୋ
ଆଉ ଆଜି ପାଗ କେମିତି ଥିଲା। ଆପଣଙ୍କର ସିଆଡେ?
ଏ ଦିନ ବେଳେ ଖରା ଥିଲା ସନ୍ଧ୍ୟା ବେଳକୁ ପାଗ ଚେଞ୍ଜ୍ ମୌସୁମୀ
ଓହୋ
ଆଉ ଆପଣଙ୍କର ଘରେ ଲୋକଙ୍କର ସମସ୍ତଙ୍କର ଦେହ ପା ଭଲ ଅଛି?
ହଁ ଭଲ ଅଛି ପାଗ ଯେହେତୁ ଚେଞ୍ଜ୍ ହଉଚି ଟିକେ ଟିକେ ଥଣ୍ଡା ବେଳେ ବେଳେ ହେଇଯାଉଚି। ଚି ଆଉ ପାଗ ଚେଞ୍ଜ୍ ହେଲେ ତ ହୁଏ ଆଉ।
ଓ ହୋ ଥଣ୍ଡା ହେବା ତ କମନ୍ ସେତ ସମସ୍ତିଙ୍କି ବି ସେତବେଳେ ଲକ୍ଷେ ପରେ ହେଇଯିବ।
ଆପଣଙ୍କ ଘରେ ସମସ୍ତଙ୍କ ଦେହ ଭଲ ଅଛି।
ହୁଁ ଭଲ ଅଛି ଆଉ।
ଓହୋ
ଆଉ କ'ଣ ଖାଇଚନ୍ତି?
ଏଇ ଭାତ, ଡାଲମା, ଆମ୍ବ ଖାଇଚି ଆଉ।
ଓହୋ
ଆପଣ କ'ଣ ଖାଇବେ?
ମୁଁ ସେଇ ଭାତ, ଡାଲମା, ଆଳୁ ଭଜା ପନିର୍।
ଆଉ କ'ଣ?
ଆଉ କେତେଟାରେ ଶୋଇବେ?
ଆଉ ଅଧ ଘଣ୍ଟାଏ ପରେ।
ଓହୋ।
ଆପଣ?
ମୁଁ ସେଇ ଏଗାର୍ ଟା ବାର୍ ଟା।
ଏତେ ଲେଟ୍ ଯାଏ କ'ଣ କରୁଚନ୍ତି?
ପଢାପଢି ଟିକେ ଚାଲିଚି ସେଥିପାଇଁ ଆଉ।
ଭବିଷ୍ୟତକୁ ନେଇକି ପୁରା ଇଚ୍ଛୁକ ଆଉ।
ଓହୁ
ଆଉ ଆପଣଙ୍କ ସାଡେ ଧାନ ଚାଷ ହେଲାଣି?
ହଁ ଆମରଡେ ତଳେ ହିଡ ପକେଇଲେ।
ଓହୋ
ଆପଣଙ୍କ ଆଡେ?
ହଁ ସେଇ ବ ସେ ତମକୁ ବକରା ନେଉଚି ମୁଁ ଜାଣିଚି। ଏଇ ବିଜା ଯାଇଛି ଆଉ ବତୁରା ହବ।
ଓହୋ ଆଉ ଆପଣଙ୍କ ବାରିରେ କ'ଣ ଫସଲ?
ବାଇରେ ଆମର ଲଗା ଯାଇଛି ବହୁତ ବରୁଡି। ଦି ପ୍ରକାରର ଦେଶୀ ବର ଗୁଡି କାଉଟି। ବୋଇତାଳୁ ଲାଗିଛି ଆଉ ପୋଇ ଲାଗିଛ। ଇ ବାଇଗଣ ଲଙ୍କା ଲାଗିଛି। ଭେଣ୍ଡି ଲାଗିଛି କଲରା ଜହ୍ନି ଆଉ ଆହୁରି ଅମୃତଭଣ୍ଡା ବହୁତ କିଛି ଲାଗୁଛି।
ଓହୋ।
ଆପଣଙ୍କର?
ଆମର ବି ସେ କିଛି ଲଗା ହେଇନି ତ। ଗାଈଗୋରୁ ସବୁ। ଗାଈ ଘରୁ ସବୁ ପଶିବାରୁ କିଛି ଲଗା ହେଇନି, ଆଉ ଗାଈ ଗରୁ ତ ସବୁ ଖାଇ ଯାଉଛନ୍ତି ଆଉ। ଖାଇବେ କଣ?
ଆପଣ ଜଗି ପାରୁନାହାନ୍ତି କି ଗାଈଗୋରୁଙ୍କୁ?
କେତେ ଜଗିବ? କାମ ଅଛି ନା ଫୁଣି ସବୁ କାମ।
ହବୁ କାମ ଅଛି। ସେଠି କବାଟ ଫବାଟ ଲଗେଇଦବା କଥା କି ନାଇଁ?
ଯେତେ ମାନେ ବାର ବୁଯିଲେ ବି ସେ ଗାଈ ଗୋରୁ ପସୁଛନ୍ତି। କିଏ କଣ କରବ।
ଆପଣଙ୍କୁ କଣ୍ଟା ବାଡ଼ ନହେଲେ ପାଚେରି ଦେଇଦବା କଥା।
କଣ୍ଟା ବାଡ ପାଚେଇ ଦେବା ପାଇଁ ପୁଣି ପଇସା ଥିବା ଦରକାର ନା ଆଉ।
ପାଚେରିରେ ସେରା ଅଧିକ ପଇସା ଖର୍ଚ୍ଚ ହୁଏ, କଣ୍ଟା ବାଡରେ କଣ ଖର୍ଚ୍ଚ ହୁଏ ବେଶି କି? କଣ୍ଟା ବାଡ ଦେଇଦେବେ ଯେତିକି ଫସଲ କରିବେ ତାକୁ ବିକ୍ରି କଲେ ସେ କଣ୍ଟା ବାଡର ପଇସା ବି ଉଠିଯିବ।
ହଉ ଆପଣଙ୍କ କଥା ରଖିବୁ ଆମେ, ଆଉ କାଲିକି କଣ୍ଟା ବାଡ ବୁଲା ହବା ଆଉ।
ଏବେ ପଇସା ନଥିଲା ଆଜି କ-କୋଉ କାଲିକି କଣ୍ଟା ବାଡ ବୁଲେ ଦେବେ କି କଥା।
ଆପଣଙ୍କ କଥା ମାନିବାକୁ ପଡିବ ଆଉ ଆପଣ ସେମତି କହୁଛନ୍ତି ଆଉ। ପଇସା ନାହିଁ ଯାହେଲେ ଯାହାଠୁ କରଜ ଫରଜ କରିକି ଆଣିକି କଣ୍ଟାଡ ବୁଲେବା ଆଉ।
ହଁ ଟିକେ ଟାଇମ ଲାଗିବ ଆଉ-ଆଉ ଏକାଠି କରିକି ପଇସା ପତର କରିବେ, ଆଉ ଏତେ ଛାନିଆ କଁ ପାଇଁ?
ଉଁ। ଆଉ ଆପଣ, ଆପଣ ସାଙ୍ଗସାଥି କେମିତି?
ହଁ ସାଙ୍ଗ ସେଥି ସେମ୍ତି ଭଲ। ସବୁ ନିଜ ବାଟରେ ପଢା ପଢି କରୁଛନ୍ତି। ଘଅରେ ଅଛନ୍ତି। କିଛି ସାଙ୍ଗ ମାନେ ବାହାଘର ସିଜନ ବାହାଘର ଟାଇମ ତ ସେ ତାଙ୍କର ସିଆଡ଼େ ସବୁ ଯାଇଛନ୍ତି, ଗାଁ ରେ ନାହାନ୍ତି। ବୁଲି ବୁଲାକି ମଜା ମସ୍ତି ଚଲେଇଛନ୍ତି ଆଉ।
ଓ ହଁ ଆପଣ କୁଆଡେ ଯାଇନାହାନ୍ତି କି?
ହୁଁ ଆମର ସେମତି କିଛି ନାହିଁ ଇଏ
ଓ ହଁ
ରଜରେ ଯାହା ବୁଲାବୁଲି କରିଛୁ ତାଆପରେ ଆଉ କୁଆଡ଼େ ଯିବୁ? କଲ ହଁ ପାଠ ପଢ଼ା ପୁଢ଼ି ସବୁ ଖୋଲିଲେ ଯାଇଁକି ଯିବୁ ପଢ଼ିଆ ପାଇଁ ଆଉ
ଓ ହୋ।
ଆପଣଙ୍କ ଗାଁ ରେ ମନ୍ଦିର ଫନ୍ଦିର ଅଛି କି ନାଇଁ?
ଅଁଛିଁ।
କେଉଁ କେଉଁ ମନ୍ଦିର ଅଛି ସବୁ?
ଉ କାଳୀ ମନ୍ଦିର, ଶିବ ମନ୍ଦିର, ଜଗନ୍ନାଥ ମନ୍ଦିର।
ଆଚ୍ଛା।
ସବୁ ଅଛିଁ ଆଉ। ମୁଁ ମୋ ଶିକ୍ଷକ ଙ୍କ ବିଷୟରେ କିଛି କହିବି ଶୁଣିବେ କି?
ହଁ କୁଅନ୍ତୁ।
ଜୀବନରେ ମା ବାପାଙ୍କ ପରେ ଯଦି କେହି ଆମକୁ ସଠିକ୍ ରାସ୍ତା ତା ଦେଖାନ୍ତି ସେ ହେଉଛନ୍ତି ଶିକ୍ଷକ।
ଆଜ୍ଞା।
ମୋ ଜୀବନରେ ବହୁତୁ ଶିକ୍ଷକ ଆସିଛନ୍ତି କିନ୍ତୁ ସେମାନଙ୍କ ଭିତରେ ମୋ ପ୍ରିୟ ଶିକ୍ଷକ ସେ ଆମ ସ୍କୁଲ୍ ରେ ବିଜ୍ଞାନ ଓ ସା ଓଡିଆ ପଢାନ୍ତି।
ଆଜ୍ଞା।
ବହୁତ ସରଳ ଓ ସ୍ନେହୀ ତାଙ୍କ ମୁହଁରେ ସବୁବେଳେ ହସ ଲାଗି ରହେ।
ତାପରେ
ଏ ହ୍ଵାଇଟ୍ ଡ୍ରେସ୍ ବ୍ଲାକ୍ ପେଣ୍ଟ। ଓ ବ୍ଲାକ୍ ବୁଟୁ ମାଡ଼ି ସ୍କୁଲକୁ ଆସନ୍ତି।
ଆଚ୍ଛା ଧଳା କଳା।
ହଁ।
ଆଉ କିଛି କୁହନ୍ତୁ ତାଙ୍କ ବିଷୟରେ।
ତ ତାଙ୍କ କଥା ବହୁତ ମିଠା। କେବେ କାହାକୁ ବାଡେଇ ନାହାନ୍ତି ଭୁଲ ହେଲେ ମା ଭଳି ବୁଝାନ୍ତି।
ଶିକ୍ଷକ ନା ଶିକ୍ଷୟତ୍ରି ସେ?
ଶିକ୍ଷକ ଶିକ୍ଷକ।
ଆଚ୍ଛା।
ମାନେ ବୁଝେଇ ଦିଅନ୍ତି ଆଉ।
ହଁ ସେଇଟା ତ ଭଲ ଆଉ।
ବିଜ୍ଞାନ ର କଠିନ ସୂତ୍ରକୁ ସେ ହାତରେ କରି ପରୀକ୍ଷା କରି ଦେଖାନ୍ତି।
ଆ।
ଆଉ ଓଡ଼ିଆ କବିତା ଗୀତ ଭଳି ଗାଇ ପଢାନ୍ତି।
ଆ ହଁ। ଅ ଭଲ ଶିକ୍ଷକ ଆଉ।
ସେ କଅନ୍ତି ପାଠ କୁ ଡର ନାଇ ପାଠକୁ ଭଲ ପାଅ। ପାଠକୁ ଡରିଲେ ପାଠ ଡରେଇବ ସେ ସେଇଟା କୁହନ୍ତି।
ମଲ ଶିକ୍ଷକ ଜଣେ ନିହାନ୍ତି।
ହଁ ଆଉ ଆପଣ କିଛି କୁହନ୍ତୁ ଆପଣଙ୍କ ଶିକ୍ଷକଙ୍କ ବିଷୟରେ।
ଆମର ଶିକ୍ଷକ କଣ ବଡ ପିଲା ହେଲା ପରେ ଆଉ ହଁ ବଡ ସି ଶିକ୍ଷକ ମାନେ କଣ ଆସନ୍ତି ପଢାନ୍ତି ପର୍ସନାଲ। ଉ କିଛି ମାନେ ନିଜ ନିଜର ସମ୍ପର୍କ ନଥାଏ। ସିଏ ତାଙ୍କ ବାଟରେ ଆସିକି ପଢେଇ ଦେଇ ଯିବେ ପିଲା ଯିଏ ପଢିଲା ପଢିଲା ନହେଲେ ନାହିଁ ସେମିତି କିଛି ଏମିତି ଚାଲିଥାଏ ଆଉ ଆଉ ଆପଣ କଣ ଶୁଣିବେ ଆ ଶିକ୍ଷକ ବହୁତ ଭଲ ଥାଆନ୍ତି କିନ୍ତୁ ଯଦି ଆପଣ ମିଶି ପାରିବେ ତ ସେ ବହୁତ ଭଲସେ ମିଶିବେ ଆଉ ଯଦି ଆପଣ ଏମିତି ଆଡୁଆ ହେଇ ରହିବେ ତ ସି ବି ସେମିତି ରହିବେ ନା
ହୁଁ ହୁଁ। ଦି ଠକିବ ସିଏ ବି ଠକିବେ।
କଣ କହିଲେ?
ମୁଁ କହିଲି ତମେ ଯଦି ଠକିବ ଶିକ୍ଷକ ବି ଠକିବେ।
ନାଇଁ ଠକ ନାହିଁ ପିଲା ଦେଖିକି ଶିକ୍ଷକ। ଜାଣିବା ଭଲ ପିଲା ତାହେଲେ ତାଙ୍କୁ ଠକେଇିବା ପାଇଁ ଆଉ କଣ ଗାଏ ତାଙ୍କୁ ପୁରା ଭଲ ରାସ୍ତା ଦେଖେଇବେ ହୁଁ ଭଲ ବୁଦ୍ଧି ଦେବେ ଆଉ ଯଦି ପିଲା ଚଗଲା ବାଳୁଙ୍ଗା ହେଇକିବ ପଢିବାର ଉଦ୍ଦେଶ୍ୟ ହିଁ ନଥିବ ତାହେଲେ ସେି କାଇହିଁ ବାଧ୍ୟ କରିବେ ସେ ତାଙ୍କ ବାଟରେ ସେ ରହିବେ।
ଓହୋ।
ସେଇଟା ଭଲ ନା ଆଉ।
ଆଉ
ଏମିତି ତ ଚାଲିଛି ଆଉ।
ମନେକର ଆଉଁ ଆପଣ ଯୋଉ ଖେଳ ଦେଖନ୍ତି କ୍ରିକେଟ ଖେଳ ଦେଖନ୍ତି?
ହଁ କ୍ରିକେଟ ମୋର ଏକ ପସନ୍ଦର ଖେଳ ମତେ ବହୁତ ଭଲ ଲାଗେ। ବିରାଟ କୋହଲି ମହେନ୍ଦ୍ର ସିଂହ ଧୋନି ହାର୍ଦ୍ଦିକ ପାଣ୍ଡ୍ୟାଆ ମାନେ ଝିଅଙ୍କ ଖେଳ ଦେଖିବାକ ମତେ ବହୁତ ଭଲ ଲାଗେ।
ହୁଁ ହୁଁ ଆ ଯଷ ସୁମନ ଗିିଲ୍
ସିଏ ତ ଏବେ ନୂଆ ନୂଆ ଆସିଛନ୍ତି ଫିଲ୍ଡ କୁ ଆଉ କିଛି ଦିନ ତାଙ୍କ ଖେଳ ଦେଖିବା ପରେ ସିଏ ବି ବିରାଟ କୋହଲି ମହେନ୍ଦ୍ର ସିଂହ ଧୋନି ତାଙ୍କର ଜାଗା ନେଇଯିବେ। ଯାହା ତାଙ୍କୁ ଖେଳ ଦେଖିକି ଲାଗୁଛି।
ଯାହା ପାଇଁ ଖେଳ ଦେଖି ଲାଗୁଛି ସେ ଟେଷ୍ଟର କ୍ୟାପ୍ଟେନ୍ ଯିଏ କରିଛନ୍ତି
ସିଏ ଟେଷ୍ଟ କ୍ୟାପଟେନ ଅଛନ୍ତି ଓଡିଆଇରେ କ୍ୟାପଟେନ୍। କଅଁ କହିଲି
କିଛି କାମ ଅଛି ମୁଁ ରହୁଛି।
ଆଜ୍ଞା।